ଜ ଜୟ ଜଗନ୍ନାଥ। ବନ୍ଧୁ ମୋର କଥା ଆପଣ ମୋର କଥା ଆପଣଙ୍କୁ ସ୍ପଷ୍ଟ ଶୁବୁଛି?
ପାଞ୍ଚ ମିନିଟ ଆଜ୍ଞା ଆଜ୍ଞା ଆପଣଙ୍କ କଥା ଟିକେ ସ୍ପଷ୍ଟ ସବାଯାଉଚି।
ଶୁଭା ଯାଉଚି ନା ନାଇଁ?
ଆଜ୍ଞା ବନ୍ଧୁ ଆପଣଙ୍କ କଥା ସୁଭାଯାଉଚି କୁହନ୍ତୁ।
ଆଉ ବନ୍ଧୁ କଣ କରୁଚନ୍ତି?
ବନ୍ଧୁ ଆଜି ଗ୍ରାମରେ ତ ଆପଣଙ୍କୁ କହିଥିଲି ପୂର୍ବରୁ କି ଗ୍ରାମରେ ଆଜି ଗୋଟେ ଭୋଜିଟେ ଥିଲେ ଏକା ଯୋଉ ଶନିଙ୍କର ପ୍ରତିଷ୍ଠ ହୋଉଥିଲା ମନ୍ଦିର ହେଲା ଆମ ଗ୍ରାମରେ ସେଥିପାଇଁ ସେଠିକି ଯାଇ ସେଠି ମଧ୍ୟାହ୍ନ ଭୋଜନ ଏବଂ ରାତ୍ର ଭୋଜନର ବ୍ୟବସ୍ଥା କରାଯାଇଥିଲା। ସେଠି ଯାଇଥିଲି ଏବେ ଖାଇକି ଆସିଥିଲି ପ୍ରସାଦ ଏବେ ଛାତ ଉପରେ ବସି
ଆଚ୍ଛା ବନ୍ଧୁ ସେଠାରେ କି କି ପ୍ରକାର ସୁ ସୁସ୍ୱାଦିଷ୍ଟ ଖାଦ୍ୟ ତିଆରି ହେଉଥିଲା ମୋତେ ଟିକେ କହିବେ?
ବନ୍ଧୁ ଜାଣିଥିବେ ତ ଆପଣ ଯୋଉଁ ଅ ଖାଦ୍ୟରେ ଯେଉଁ ଖାଦ୍ୟଟି ରନ୍ଧା ହେଇଥାଏ, ଠାକୁରଙ୍କ ପାଖରେ ସେ କାର୍ଯ୍ୟର ଅ ମୁଁହ ଏବଂ ସେ ଖାଦ୍ୟର ସ୍ଵାଦ ବୋହୁତ ସୁନ୍ଦର ହେଇଥାଏ। ଯାହା ନା କାଇଁକ କି ଭାତ ବି ଅନ୍ନ ଖାଲି ହେଇଥିଲେ ସେ ବୋହୁତ ସୁନ୍ଦର ଲାଗେ। ବନ୍ଧୁ ଅନ୍ନ ଏବଂ ଡାଲମା ହେଇଥିଲା ସେଠି ଆଉ ବୋହୁତ ଖୁବ ଭଲ ଲାଗୁଥିଲା ଏବଂ ସମସ୍ତଙ୍କ ପାଇଁ ଆ ଗାଁ ର ସମସ୍ତ ବ୍ୟକ୍ତିଙ୍କ ପାଇଁ କରାଯାଇଥିଲା ସେଟା। ଆଉ ସମସ୍ତଙ୍କ ଘର ପାଇଁ ମଧ୍ୟ ମଧ୍ୟ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ରହିଥିଲା ସମସ୍ତଙ୍କର ଆଉ ଘରେ ମଧ୍ୟ ସମସ୍ତ ସେତିକି ପୁରା ହେଇ ଘରେ ମଧ୍ୟ ବଣ୍ଟନ କରାଯାଉଥିଲା।
ଆଚ୍ଛା ବନ୍ଧୁ ତାହଲେ ଏପରି ବ୍ୟବସ୍ଥା ଆଜି ଗ୍ରାମରେ ଥିଲା ବନ୍ଧୁ ମୋର ଦୁର୍ଭାଗ୍ୟ ଯେ ମୁଁ ଆଜି ଗ୍ରାମରେ ନଥିଲି ମୁଁ ଗ୍ରାମଠୁ ବଲବି ବୋହୁତ ଦୂରରେ ଥିଲି, ତ ସେଥିପାଇଁ ମୁଁ ସେଠାକୁ ଯାଇପାରିଲିନି ଏବଂ ଠାକୁରଙ୍କୁ ସୂର୍ଯ୍ୟ ନମସ୍କାର ହେଇପାରିଲେନି ଏବଂ ସେଠାରେ ସୁନ୍ଦର ସୁନ୍ଦର ଖାଇବା ବି ମୁଁ ଖାଇପାରିନି ଏବଂ ସେଠାରେ ଯୋଉ ଆଜି ମାହଲ ଥିଲା ମଝିରେ ଯେପରିକି କୀର୍ତ୍ତନ ଅଁ କଳସ। ରଥ ଯାତ୍ରା ସେହିପରି ମୁଁ ମଧ୍ୟ ଆଜି ଦେଖି ପାରିଲି ନାହିଁ ତ ମୋର ଭାଗ୍ୟ ଆଜି ବହୁତ ଖରାପ।
ଆଜ୍ଞା।
କୁହନ୍ତୁ।
ବନ୍ଧୁ କହିଲି ଆପଣ ଯୋଉ କହିଲେ କୀର୍ତ୍ତନ ଟି ବନ୍ଧୁ ଦୁର୍ଭାଗ୍ୟ ବଶତ ଆଜି ସେଠି କୀର୍ତ୍ତନ ଟି ହେଇପାରିଲାନି କାରଣ ଆ କିପରି ସେପରି ଲୋକମାନେ ଅ ଆଜି ଯେହେତୁ ବର୍ଷା ହେଇ ଥିଲା ସେ ଜାଗାଟି ବହୁତ କାଦୁଅ ଥିଲା। ଏବଂ ସେଠି ବସିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନଥିଲା ଫାଙ୍କା ନଥିଲା। ଏବଂ ଲୋକମାନେ ମଧ୍ୟ ସମସ୍ତେ ସମସ୍ତ କାମରେ ଅଗ୍ରସର ହେଇକି ଆଁ ଥାଇ ସମସ୍ତେ ନିଜ ନିଜ କାମରେ ବ୍ୟକ୍ତିଗତ କାମରେ ଚାଲିଯାଇଥିଲେ ସେଥିପାଇଁ କୋ କୌଣସି ବ୍ୟକ୍ତି ସେଠି ଉପସ୍ଥିତ ନଥିଲେ ଯାହା ଫଳରେ କି ଠାକୁରଙ୍କ ପାଖରେ ଟିକେ କୀର୍ତ୍ତନ କରାଯାଇ ପାରିଲା ନାହିଁ।
ଆଚ୍ଛା ବନ୍ଧୁ ମୁଁ କଣ କରିବି ମତେ କିଛି ବୁଦ୍ଧି ବାଟ ଦେଖା ହେଲାନି ତ ମୁଁ ଯଦି ଜାଣିଥାନ୍ତି ପୂର୍ବରୁ କି ଆଜି ଆମ ଗ୍ରାମରେ ଏପରି ଏଖ ଅ ଦିନ ଯିଏ ଠାକୁରଙ୍କର ପ୍ରତିଷ୍ଠାତା ହଉଚି ତ ମୁଁ କିଭଳି ଭାବରେ କିଛି ବି କରି ମୁଁ ଏଠାରୁ ଚାଲି ଯାଇଛନ୍ତି ମଧ୍ୟ କାରଣ ଆମ ଗ୍ରାମରେ ଏତେ ବଡ କାମ ବା ଏତେ ବଡ଼ ଠାକୁର ପ୍ରତିଷ୍ଠା ତା ହେଉଛି ମୁଁ ଜାଣିନି। ତ ମତେ ବହୁତ ଖରାପ ଲାଗୁଛି।
ଆଜ୍ଞା। ବନ୍ଧୁ ଆପଣ ଜାଣିନଥିଲେ କି ଗ୍ରାମରେ ଏପରି ଗୋଟେ ଅ ପ୍ରତିଷ୍ଠା ହଉଛନ୍ତି ଏବଂ ଆପଣ ଜାଣିନଥିଲେ କି ଏପରି ଆଜି ମଧ୍ୟ ଆଜି ହବ ବୋଲି ଆପଣ ଜାଣିନଥିଲେ ଏଟା।
ନାଇଁ ବନ୍ଧୁ। ବନ୍ଧୁ ଗତକାଲି ମୁଁ ଯାଇ ଗ ଗତ କାଲି ଯୋଉ ମୁଁ ଯାଇଥିଲି ଘରକୁ ମୋର ଆଖି ପଡିଥିଲା ସେ ମନ୍ଦିର ଉପରେ ତ ମୁଁ ଏତେ ଧ୍ୟାନ ଦେଇନଥିଲି ଯେ ସେ ମନ୍ଦିର ଆଜି ପ୍ରତିଷ୍ଠ ଷ୍ଟା ହବ ବୋଲି ବୁଝିଲେ କି ମୁଁ ଭାବିଲି କି ସେ ମନ୍ଦିର କାର୍ଯ୍ୟକାରୀ ହଉଚି ଏବଂ ଭଲ ଭାବରେ ହବ ବୋଲି ତ ମୁଁ ଜାଣି ନ ଥିଲି ଯେ ବନ୍ଧୁ ଆଜି ତାର ପ୍ରତିଷ୍ଠା ତା ହବ ବୋଲି ଏପରି ଏକ ଭୋଜନ ହବ ବୋଲି ବା ଏପରି ଉଁ ଠାକୁରଙ୍କର ସେଠି ପ୍ରଚି ଷ୍ଟା ହେଉଚି।
ଆଜ୍ଞା ବନ୍ଧୁ ଆପଣଙ୍କ ଦୁର୍ଭାଗ୍ୟ ଯେହେତୁ ଆପଣ ଏଠି ଉପସ୍ଥିତ ରହିପାରିଲେ ନାହିଁ। ଏବଂ ଆପଣ ଯେବେ ବି ଆସିବେ ଠାକୁରଙ୍କୁ ଦର୍ଶନ କରିବେ ଆଉ। ସୁନ୍ଦର ଭାବରେ ସେ ମନ୍ଦିରଟି ଉ ଯୋଉ ତୋଳା ହେଇଚି ଯେହେତୁ ଏବେ କିଛି
ଶୁଣନ୍ତୁ ବନ୍ଧୁ ଆପଣଙ୍କ କଥା ମତେ କିଛି ସ୍ପଷ୍ଟ ଶୁଭୁନି।
ଆଜ୍ଞା ବନ୍ଧୁ ଏବେ ଶୁଭା ହଉଚି ଆପଣଙ୍କୁ।
ହଁ ବନ୍ଧୁ ପୁରା ସ୍ପଷ୍ଟ ଶୁଭୁଛି।
ଆଜ୍ଞା ମୁଁ କହିଲି କି ଯେହେତୁ ଏବେ ଅର୍ଥ ଅଭାବ ରୁ ଟିକେ ଛୋଟିଆ ଟେ କରାହେଇଚି ମନ୍ଦିର ଟି ବହୁତ ଦିନ ଭିତରେ ସେ ମନ୍ଦି ବଡ ଆକାରରେ କରାଯାଇପାରେ ସେଥିପାଇଁ ଆପଣ ଯେବେ ବି ଆସିବେ ଦର୍ଶନ କରିବେ କିଛି ଆପଣଙ୍କ କିଛି ସମୟ ସୀମା ନାହିଁ ସେଥିରେ।
ବନ୍ଧୁ ଯେ ହେତୁ ମୁଁ ସେଇ ଗ୍ରାମ ଗ୍ରାମରେ ବାସ କରୁଚି ତ ସେଇ ଗ୍ରାମବାସୀ ବୃନ୍ଦ ଅଟେ। ତ ଯେତେବେଳେ ଗଲେ ବି ମୁଁ ହଁ ପୂଜା କରିପାରିବି ବା ଇଏ କରିପାରିବି ଯେପରି ଆଜି ଯେଉଁ ପ୍ରକାର ମାହଲ ଥିଲା କଣ ସେ ବି ସେ ଯେତେବେଳେ ମୁଁ ଯିବି ନମସ୍କାର ବେଳକୁ ସେପରି କଣ ଏକ ମାହଲ ଥିବ ଯାହା ପିଲେ ଏ ଭକ୍ତମାନେ ଆସି ଏ ଧୂପଟିଏ ହୋଉ କି ପୂଜା ଆ କରୁ ସେଇପରି ଭାବରେ ଚାଲିଯିବେ ଆଜି ଯେପରି ମାହଲ ନିଞ୍ଚେଇଗଲାଣି ବୋହୁତ ଲୋକ ଥିଲେ ସେଠାରେ ଉଁ ଭଲ ଭାବରେ ସଜା ହୋଇଥିବ। ଓଁ ଉଁ ବା ବ୍ରାହ୍ମଣ ବା ନନା ଆସି ପୂଜାରେ ମନ୍ତ୍ର ପାଠ କରୁଥିବେ ତ ସେଇ ଭଳିଆ ଦୃଶ୍ ଶ୍ୟ କଣ ବନ୍ଧୁ ଦେଖିବାକୁ ମିଳିବ ଆଉ।
ନାଇଁ ବନ୍ଧୁ ଏପରି ଦୃଶ୍ୟ ତ ଆଆ ଏପରି ମାହାଲ ଆପଣ ଆଉ ଆ ପାଇପାରିବେନି ଯେହେତୁ ଏବେ ଆପଣ ଯଦି ଆର ବର୍ଷ ଏପରି ଯଦି ଆର ପ୍ରତିଷ୍ ଥାକ ଦିବସ ପାଳନ ହେବ ତାହେଲେ ସେଇ ବର୍ଷ ଆପଣ ଯାଇକି ତାହାର ମାହାଲ ଆପଣଙ୍କୁ ବର୍ଷେ ଏଇ ମାହଲଟିକୁ ପୁଣି ଆପଣଙ୍କୁ କଁ କରିବାକୁ ହେଲେ ଏ ତାହେଲେ ଆପଣଙ୍କୁ କୁ ବର୍ଷେ ଏଇନା ଅପେକ୍ଷା କରିବାକୁ ପଡିବ ବ
କିନ୍ତୁ ଆପଣ କୁହନ୍ତୁ ନିଜର ନିଶ୍ୱାସ ଉପରେ କାହାର ବିଶ୍ଵାସ ଅଛି କି? ଯେପରିକି ଆଜି ଆମେ କଥା ହୋଉଚେ ଆଉ କିଛି ସମୟ ପରେ ଯଦି ଆପଣଙ୍କ ସହିତ କଥା ନହେଇପାରେ ମୁଁ ମରି ଯାଏ କି ଆପଣ ମରିଯାଏ ତ ସେଇପରି ଜୀବନ ଉପରେ କଣ ଭରସା ଅଛି ବନ୍ଧୁ ଯାହା ବର୍ ବର୍ତ୍ତମାନ ହୋଉଚି ତାହାକୁ ଉପଭୋଗ କରିବାକୁ ପଡ଼ିବ ବୁଝିଲେ କି ବନ୍ଧୁ ମୋର କହିବାର ଅର୍ଥ ହୋଉଚି
ଆଜ୍ଞା।
କୁହନ୍ତୁ।
ମୁଁ କହିଲି ଆଜ୍ଞା ଆପଣ ଯାହା କହିଲେ ଠିକ କହିଲେ କି କ ମ ମରଣ ଏବଂ ଜମକା ମୃତ୍ୟୁ ଏବଂ କାହା ହାତରେ ନଥାଏ ମୃତ୍ୟୁ। ସେଥିପାଇଁ ମୃତ୍ୟୁ ଆ କେବେ ବି ଆସିପାରେ କୌଣସି ରୂପରେ ଆସିପାରେ। ଆଉ କୌଣସି ସମୟରେ ମଧ୍ୟ ଆସିପାରେ। ସେଥିପାଇଁ ଆପଣଙ୍କୁ ଯୋଉ କହିଲି କିଛି ବର୍ଷ କଥା ସେଟା ତ କଥାରେ ଏପରି କୁହନ୍ତି। ଯାହାକୁ ଆପଣଙ୍କୁ ସାନ୍ତ୍ୱନା ଦେବାକୁ। ଯେ ମୁଁ ଆପଣଙ୍କୁ ମଧ୍ୟ କହିଲି ଆପଣ ଯେହେତୁ ଦୁଃଖ ପ୍ରକାଶ କରୁଚନ୍ତି କି ଆପଣ ଅନୁପସ୍ ତ ଅ ଉ ଥିଲେ ସେଥିପାଇଁ ଆ ଆପଣଙ୍କୁ ସାନ୍ତ୍ୱନା ଯାଉଥିଲି ଆଉ ନିଃଶ୍ଵାସ ଆ ମୃତ୍ୟୁ ତ କେବେ ବି ଆସିବାର ସମ୍ଭାବନା ଅଛି କିନ୍ତୁ
ତ ସେହିପରି ବନ୍ଧୁ ମୋ ମୋ କହିବାର କଥା ହୋଉଚି ଯେ ବନ୍ଧୁ ଆଜି ହେ କେତେ ବଡ ଦିନ ବୁଝିଲେ କି। ତ ଆମ ଗ୍ରାମରେ ତ ପ୍ରାୟତଃ ଭୋଉତ ଲୋକ ସେଠାରେ ଉପସ୍ଥିତ ଥିବେ ଏବଂ ହଁ ମେଳ ହେଇକି ଥିବେ।
ଆଜ୍ଞା ଆଜ୍ଞା। ନିଶ୍ଚିନ୍ତ ବୋହୁତୁ ଗ୍ରାମର ସମସ୍ତ ବ୍ୟକ୍ତି ସେଥିରେ ଯୋଗ ଦେଇଥିଲେ ଏବଂ ଆମ୍ ସେଇ ପୂଜାଟିକୁ ବୋହୁତ ସୁରୁଖୁରୁରେ ଅଁ ଚଲାଇଥିଲେ ଏବଂ କିଛି ଏଥିରେ ବିଶୃଙ୍ଖଳା ଏବଂ କିଛି ସେପରି ପାଟିତୁଣ୍ଡ ମଧ୍ୟ ହୋଇନଥିଲା। ବୋହୁତ ଭଲ ଭାବରେ ସିଏ ୱା ପୂଜାଟି ସମ୍ପନ୍ନ ହେଲା ଏବଂ ସମସ୍ତ ଗ୍ରାମର ସମସ୍ତ ବ୍ୟକ୍ତି ଆସି ସେଥିରେ ପ୍ରସାଦ ସେବନ କରି ଖୁବ ସୁନ୍ଦର ଭାବରେ ଘରକୁ ଗଲେ।
ଆଛା ବନ୍ଧୁ ତାହେଲେ ସେହିପରି ଭାବରେ ଆପଣ ଭୋଜନ କରିକି ଘରକୁ କେତେବେଳେ ଫେରିଲେ?
ଆଜ୍ଞା ବନ୍ଧୁ ମୁଁ ଘରକୁ କିଛି ସମୟ ପରେ ସେଠି ଫେରିଲିନି କାରଣ ସେଠି କୌଣସି ବ୍ୟକ୍ତି ନ ଥିଲେ ମୁଁ ବିଳମ୍ବରେ ଗଲି ଖାଇବାକୁ ଆଉ ସେଥିପାଇଁ ଏମ୍ ସେ ଟିକେ ବଣ୍ଟନ କରିଦେଲି ଏବଂ ବଣ୍ଟିଲା ପରେ ମୁଁ ସେଇଠି ଟିକେ କିଛି ସମୟ ବିଶ୍ରାମ କରି ତାପରେ ଘରକୁ ଆସିଲି। ଆ ନଅ ଘଡ଼ି ସମୟରେ ହେବ ଘରକୁ ଆସିଲି।
ତ ବନ୍ଧୁ ତାହେଲେ ଆପଣ ଭୋଜନ କରି ବିଶ୍ରାମ କରି ସେଠାରେ ମନ ରଞ୍ଜନ ଏବଂ ମନ ଭରି ଉଁ ଠାକୁରଙ୍କ ପ୍ରତି ଭଲ ପାଇବା ଦେଖାଇ ଏବଂ ଆପଣଙ୍କର ଯାହାବି ଇଚ୍ଛା ଥିଲା ଠାକୁରଙ୍କ ଆଗରେ ପ୍ରକାଶ କରି ଘରକୁ ପ୍ରସାଦ ପାଇ ଘରକୁ ଫେରିଚନ୍ତି, ଫେରିବା ମାତ୍ରେ ଘରେ ଏଁ ଆପଣ ସର୍ବପ୍ରଥମେ ଆସି କଣ କରିଲେ?
ଆଜ୍ଞା ବନ୍ଧୁ ପ୍ରଥମେ ତ ଆସି ମୁଁ କିଛି ସମୟ ଖାଇକି ଆସିଥିଲି ଯେହେତୁ କାଲି ଆପଣଙ୍କୁ କହିଥିଲି ମୁଁ ଗୋଟେ ବିବାଘର କୁ ଯାଇଥିଲି। ସେଠି ଆ ମାଂସ ଖାଇବା ହେତୁ ସେ ମାଂସ ଗୁଡିକ ଠିକ୍ ସେ ହଜମ ହେଇନଥିଲା। ଆଉ ଏଇଟା ଖାଇଦେଇ ଆସିଲା ପରେ ଟି କେ ପେଟଟି କାଟିଲା ଏବଂ ମୁଁ ଟିକେ ବିଶ୍ରାମ କଲି। କିଛି ସମୟ ଔଷଧ ଟିକେ ଖାଇନେଲି ଏବଂ ତାପରେ ମୁଁ ଏବେ ବନ୍ଧୁ ଏବେ ବସି ସେଇଠି ବିଶ୍ରାମ କରିୁଥିଲି, ଆପଣ ଯେହେତୁ କ ମୋ ସାଙ୍ଗେରେ ସମ୍ପର୍କ କଲେ। ସେଥିପାଇଁ ମୁଁ ଆପଣଙ୍କ ସାଙ୍ଗେରେ ଏବେ ଟିକେ ବାର୍ତ୍ତାଳାପ କରୁଚି।
ଆଚ୍ଛା ତାହେଲେ ମୋର ଆଉ ଏକ କଥା ଅଛି ଯେ ଉଁ ମୋର କହିବାର ଅର୍ଥ ହେଉଚି ଯେ ଆପଣ ବ ର୍ତ୍ତମାନ୍ ଯେତବଳେ ଠାକୁର କଣ ମୋର କହିବାର କଳସ ଯାତ୍ରା ହଉଥିଲା କି ବନ୍ଧୁ?
ଆଜ୍ଞା କୁହନ୍ତୁ, ନାଇଁ ସ କଳସ ଯାତ୍ରା ଯେପରି କଳସ ଯାତ୍ରା ତ ଏପରି ଯେହେତୁ ଏ ବର୍ଷର କିଛି ଯେପରି ଅର୍ଥ ନଥିଲା ଏତେ ଉଁ କମିଟି ପାଖେରେ କିମ୍ବା ଗାଁ ପାଖେରେ ଏ ସେଥିପାଇଁ କର୍ତ୍ତା ଯିଏ ଥିଲେ ସିଏ କଳସ ଯାତ୍ରା କରିଥିଲେ ଏବଂ ସବୁଥି ଏବଂ ସବୁ ନିୟମ ଗୁଡିକ ପାଳନ କରିକି ଆ ପୁରୋ ନନା ତାଙ୍କୁ କହିଥିଲେ ସେ ସେଇ ଅନୁଯାରେ ସବୁ ପାଳନ କରି କ ସେ ନିଜସ୍ୱ ନିଜେ କଳସ ଯାତ୍ରା ଏକାଠି କରିଥିଲେ।
ଆଚ୍ଛା ସେମିତି ନୁହଁ ଯେ କୁଳସୀ ଯାତ୍ରା ନ ହେନେ ହଜାର-ହଜାର ଲୋକ ଆସି ଯୋଗଦାନ ଦେବେ, ଠାକୁରଙ୍କ ପ୍ରତି ଭ କ୍ତି ଥିଲେ ମୋ ବନ୍ଧୁ ଏ ଗୋଟିଏ କଳସ ବି ହଜାର କଳସ ସହିତ ସମାନ ବୁଝିଲେ କି।
ଆଜ୍ଞା ସେପରି ଆପଣ ତ କହିଲେ ଯୋଉ ସେଟା କିଛି ନାହିଁ ଶହେ ଲୋକ କିନ୍ତୁ ଗ୍ରାମବାସୀ ହଜାର ଲୋକ ଆପଣ ଯୋଉ କହିଲେ ଗ୍ରାମବାସୀର କିଛିଟା ଲୋକ ମଧ୍ୟ ନିଅନ୍ତି କଳସ ଯାତ୍ରା କରନ୍ତି। ଏବଂ ଆପଣ ଆଉ ଆପଣଙ୍କୁ ସୁବିଧା ହେଲା ଆପଣ କଣ କହିଲେ ବନ୍ଧୁ ଯେହେତୁ ଆମକୁ କୁ କରିବା ପାଇଁ ପୂଜାଟିଏ ଆମକୁ ନିକଟସ୍ଥ ଗ୍ରାମକୁ ଯିବାକୁ ପଡ଼ୁଥିଲା। ଆ ସେଥିପାଇଁ ଆମକୁ ଏ ଯେହେତୁ ଆମ ଗ୍ରାମର ଅଞ୍ଚଳରେ ଗୋଟେ ହେଇଗଲା ମନ୍ଦିରଟି। ତାହେଲେ ଆମକୁ ଅନ୍ୟ ଏକ ଗ୍ରାମକୁ ଯିବା ଅଞ୍ଚଳକୁ ଯିବାକୁ ପଡ଼ିବନି।
ଆଚ୍ଛା ବନ୍ଧୁ ମୋର ଟିକେ ଔଷଦ ଖାଇବା ସମୟ ହେଇଗଲାଣି ମୁଁ ଯାଉ ଚି ବନ୍ଧୁ ଆମେ ଟିକେ ପରେ ଯୋଗାଯୋଗ କରିଆ।
ନମସ୍କାର୍।